ହ୍ୟାଲୋ
ଙ୍କା କହ।
ଙ୍କ କରୁଚୁ?
ଙ୍କ କରୁଚୁ?
ହ୍ୟାଲୋ।
ହୁଁ।
ଙ୍କ କରୁଚୁ?
ମୁଁ ଏଇ ବସିଛି ଆଉ। ତୁ?
ମୁଁ ଏଠି ବସ
ଚିକି ଚିକି ତୁ ବିରିଆନି ଶିଖିଛୁ?
ବିରିଆନ
ବିରିଆନି ନା। ଆଉ
ତୁ ଆମର ପୁରା ରୋଷେୟା
ହୁଁ। ମାଛ ବେସର ସିକିଚୁ ମାଛ ବେସର?
ମାଛ ବେସର ନା ମାଛ ବେସର ଶିକିଚୁ।
ଓ ହଉ ତା ରେସିପି ସେୟାର କର ମୁଁ ଶୁଣୁଛି ବସିକି ହେଲା। ହୋଉ। କହ କେମିତି କଣ କରନ୍ତି କୁଟି କୁଟା କି ଇଏ କରିକି ସିଏ କରିକି ପୁରା ଭଲସେଗା ମୁଁ ଏଠି ଶୁଣୁଛି ମୋ ମୁଣ୍ଡଟା କୁଣ୍ଡଉଛି ଆଉ। କ
ସେଇ
କୋଉନୁ?
ସୁ ଏକ ସହଯ୍ୟଛି ତା ଉପରେ ଓ ମସଲା ଛୋ ଛଆ ଟସଲା ଦେଇବ ଲୁଣ ହଳଦୀ ପକେଇବ